ହ୍ୟାଲୋ।
ହ୍ୟାଲୋ।
କଣ କରୁଛ?
ଏଇ ବର୍ଷା ପକଉଛି ଆଉ ବସିଥିଲି ଆଉ।
ବର୍ଷା ପକଉଛି। ହଁ ହଁ, ସେଇ ଘର ଖଟ ଉପରେ।
ଗୋଟେ କରକୁ ବସ ଫ୍ରିଜ କରକୁ। ମୁଁ ଏଇ ବସିଛି ଆଉ। ଆଉ ତମର କା
ତମର ଖିଆପିଆ ସଇଲାଣି, ନାଇଁ ବାସନ ଗଦା ହେଇଛି କୁଅ ମୂଳେ।
ମାଜିନ?
ନା।
ଥାଉ ଆଜିି ଆଉ କାଇଁ ମାଜିବ ଏକାଥରେ କାଲି ମାଜିବ ଆଉ।
ନାଇଁ ମ ବାସନ ମଜା ହବ ନା ମଜା ହବନି।
ଆଉ ରଥଯାତ୍ରା ହବ ଆମ ଘରକୁ ଆସିବ।
କୋଉଦିନ?
ରଥଯାତ୍ରା ଦିନ।
କେତେ ତା ତାରିଖ ରେ ପଡୁଛି?
ରଥଯାତ୍ରା ଯେବେ ତାରିଖରେ ପଡୁଥିବ ଦେଖିନାଇଁ ଷୋହଳ ତାରିଖରେ ବଧେ ନା କଣ।
ହୁଁ ତମର କଣ ହଉଛି?
ଆମର ଇଏ ରାଜା ହେବେ ତ!
ହୁଁ।
ଆଉ ଆସିବ। ଅ ସକାଳେ ଖାଇବାପିଇଆ ହବ।
ହୁଁ।
ଅରୁଆଭାତ ଡାଲମା ହେରିକା ହବ। ଆଉ ଘ ନଟ ନଟୁଆ ସବୁ ଆସିବେ ଆଉ ହଁ।
ହୁଁ।
ଆଉ ପାଛୋଟିକି ରାଜାଙ୍କୁ ନେବେ।
ଆଉ କିଏ କୁଣିଆ ଆସିବେ?
କୁଣିଆ କିଏ ଏଇ ପାଖରେ ମୋ ଭଉଣୀଘର ଆଉ ମୋ ଯାଆର ଦିଅରର ଏଇଠି ରହିଛନ୍ତି। ଆଉ ସେଇମାନେ ଆସିବେ ଆଉ କୁଣିଆ କାହାକୁ ଡକାଡକି ନାହିଁ।
ହଁ।
ଆଉ ତମକୁ କହିଲି ତମେ ଯଦି ଆସିବ ଆସିବ ନହେଲେ ନାହିଁ ଆଉ। ହେଲା। ଆଉ ସବୁ ପିଲା ମାନଙ୍କୁ ଡକା ହବ ଖାଇବା ପାଇଁ କି।
ଭୋଜିହବ।
ଓୋ ହଁ ଘରୁଆତ ଡାଲମା ଟିକେ ଠାକୁରଙ୍କ କାମ ତ କରିଦବା ଟିକେ ଆଉ।
ହଁ।
ହଁ। ଆଉ ତାପରେ ଘଣ୍ଟପାଟୁଆ ବି ଖାଇବେ। ଘଣ୍ଟପାଟୁଆ ମାନଙ୍କ ପାଇଁ ଆଗ ଘଣ୍ଟପାଟୁଆ ଆସିଲେ ତାଙ୍କ ପାଇଁ ସର୍ବତ ଟିକେ ହବ। ତାପରେ ସର୍ବତ ପିଶାଇଲା ପରେ ତାଙ୍କର ଜଳିଖିଆ ଦିଆହବ।
ହଁ।
ଜଳିଖିଆ ଖାଇସାଇଲା ପରେ ସେମାନେ ଯିବେ ଏଠିକି ଯିବେ ଉଁ ରଥ ନେଇକି ଯିବେ।
ଗାଁ ବୁ଼ଲିଆକୁ।
ଓ ଗାଁ ବୁଲିଆକୁ।
ହଁ।
ଆଉ ରାଜା ହେଇସନ୍ତି ରାଜା ରଥେରେ ଛେରା ପହଁରା କରିବେ।
ହୁଁ।
ଆ-ଉ ଉଁ ରାଜା ଆଁ ଆଁ ଯିବେ ତାଙ୍କ ସାଙ୍ଗେରେ ସେ ଘଣ୍ଟପାଟୁଆ ସବୁ ଯିବେ। ଆଉ ସାଡେ ସବୁଆଡୁ ବୁଲିି ବାଲିକି ଆସି ମାଉସୀ ମା ମନ୍ଦିର ଯୋଉଠି ସେଠି ରଥ ଥୁଆ ହବ ରାତିରେ ତାପରେ ଘରୁକୁ ଆସିବେ। ତାପରେ ଘଣ୍ଟପାଟୁଆ ତିକ ଖାଇବେ ତାଙ୍କ ଦକ୍ଷିଣା ନେବେ ଯିବେ।
ହଁ।
ହଁ ହଁ। ଆଉ ଏଇଭଳିଆ କଥା ଆଉ। ଆଉ କଣ ମେଘ ପରା କାଚୁଚି। ଆଉ କାଚିବା ପୁରା ଧୁମ୍ କାଚୁଚି ଜୋରଶେରେ।
ହୁଁ। ନାଇ ବଢିବ ଆଉ।
ହଁ ଆଜି ତମ ଘରେ କଣ ତରକାରୀ ହେଇଥିଲା?
ଆମର ଆଜି ହେଇଥେଲା କଲରା ଆଳୁ ଭଜା
ହଁ
ଆଉ ଡାଲମା ଆଉ ରୁଟି ଭାତ ଆଉ ସନ୍ତୁଳା।
କାଙ୍କଡ ଆଳୁ ଚଟୁଣୀ ଆଉ ବିଲାତି ଖଟା ହୁଁ।
ଅହ।
ଉ ତମର?
ଆମର ଆଜି ହେଇଥିଲା ଚିକେନ୍ ତରକାରୀ ହେଇଥେଲା।
ହଁ।
ହୁଁ।
ଚିକେନ୍ ତରକାରୀ ଭାତ?
ଚିକେନ ତରକାରୀ ଭାତ ମୋ ପୁଅ କହିଲା ଭଲକିଟିକେ ମାମା କଷା କର ଭଲକି କଷିଲା ବେଳେ ମୁଁ କଷିକି କରିଦବୁ। ଆଉ ମ ମ ମତେ ଟିକେ ଦବୁ ଖାଇଆକୁ। ଆଉ କଷା ଟିକେ ଭଲକି ଆଗେ ଟିକେ ପିଆଜ ମେଞ୍ଚେ କାଟିଦେଲି। ପିଆଜ ମେଞ୍ଚେ କାଟିକି ଅଦା ରସୁଣ ପେଷ୍ଟେ କରି କଷିଲି।
ହଁ। କଷା
କଷି ସାଇଲାପରେ ଏ
ଟାମ୍ ଶୁବୁଚି।
ମସଲାତ ନାଇଁ ଅପ୍ ଡାଉନ୍ କାଇଁ ଶୁବିବ ତମ କଥା ଅପ୍ ଡାଉନ୍ ଶୁବୁ।
ହଁ। ସେଇଠୁ ଶୁବିଲା ହୁଁ।
ଅଦା ରସୁଣ ପେଷ୍ଟେ ପକେଇ ଦବ ପିଆଜ ପାଚିଆଇଲେ।
ହଁ।
ପିଆଜ ପାଚିଗଲେ ଅଦା ରସୁଣ ଟେଷ୍ଟେ ପକେଇଦବ ତାପରେ ଏ ଉ ଭଲକି ମସଲା ଟାକୁ କଷି କଷି କଷି କସିି
ହଁ।
ଟିକେ ଜିରା ଗୁଣ୍ଡ ପକେଇଦବ ଟିକେ ଧନିଆ ଗୁଣ୍ଡ ପକେଇଦବ।
ହଁ।
ଟିକେ ତାକୁ କସେଇଲା ପରେ ଟିକେ ଚିକେନ୍ ମସଲା ପକେଇଦବ ଅଳ୍ପ ଟିକେ ଚିକେନ୍ ମସଲା ପକେଇଦବ।
ହଁ।
ଟିକେ ଗରମ ମସଲା ଗୁଣ୍ଡ ଟିକେ ପକେଇକି ମସଲା ଟାକୁ ଭଲରେ କଷିଦବ। କଶି ସାଇଲା ପରେ ଚିକେନ୍ ଟାକୁ ପକେଇବ ଧୋଇକି।
ହଁ।
ତାକୁ ଭହୁତ୍ ପୁରା ପରିଷ୍କାର ଧୁଆ ଧୁଇ କରିକି ଚିକେନ୍ ଟାକୁ ପକେଇବ। ତାପରେ ଚିକେନ୍ ପକେଇ ସାରିଲେ ତାକୁ ଘୋଡେଇ ଦବ। କଷି କାଷିକି ଲୁଣ ଲୁଣ ଟିକେ ପକେଇ ଦବ। ଲୁଣ ପକେଇ କଷିଲାଷିକି ଘୋଡେ଼ଇ ଦବ ଘୋଡେ଼ଇ ସାଇଲେ ତା କିଛି ମିନିଟ୍ ପରେ ନା ଆଉ ଗୋଟେ ଜାଗାରେ ଗରମ ପାଣି ଟିକେ କରିଦବ।
ହଁ।
ତାପରେ ଯାଇକି ପୁଣି ଆଉ ଟିକେ ଗୋଳେଇ ଗାଳେଇ ଦେଇକି ଦେଇଦବ ହଁ ସିଜିବାପାଇଁ ତାକୁ ଛାଡ଼ିବ। ତାପରେ ପୁଣି ଘୋରେଇବ ପୁଣି ଏମିତି କସି କାସିକି କରିସାରିଲା ପରେ ଦେଖିବୁ ଟିକେ ଦରଦର ସିଝା ହେଇଗଲେ ତାରେ ଯୋ ଗରମ ପାଣି ବସେଇଥବ
ଗରମ ପାଣି ବସେଇ ଦବ ହୁଁ।
ସେ ଗରମ ପାଣି କୁ ଉ ଳି ଦବ ଚିକେନ
ଅଜାରି ଦବ।
ବର୍ଷା ହଉଚି ବୋଲି ତା ବର୍ଷା ସାଉଣ୍ଡୁ ଟା ଶୁଭୁଚି।
ଅଫଡାଉନ୍ ଶୁବୁଚିବା। ଉଁ।
ହଁ। ଆଉ ଏମିତିଆ ହବ ଆଉ ତାପରେ ତ ହେଇଗଲା ପରେ ଚିକେନ ହେଇଗଲା ପରେ
ହୁଁ
ତ ଗୋଲେଇଦବ ଟିକେ ଗରମ ମସଲା ଗୁଣ୍ଡ ପକେଇଦବ। ଟିକେ କସ୍ତୁରୀ ମେଥି
ହଁ
ପାକେଇଦେବ ଚୁନା କରିକି ପକେଇଦବ।
ହଁ
ତାପରେ ବାଡିକି ଦବ ସମସ୍ତଙ୍କୁ ଟିକେ ଟିକେ ଖାଇବାକୁ। ଆମର ହଁ
ତମର ସାଙ୍ଗ ତ ଆଇସ ଖାଆନ୍ତୀ।
ହଁ ଆମ ସମସ୍ତେ ଆଇଁଷ ଖାଉ। ହଁ
ଆଉ କଟକ ଯାଇଥିଲ?
ନାଇଁ କଟକ ଯିବି ବୋଲି ବାହାରିଥିଲି। ଲୁଗାପଟା ପିନ୍ଧିବାକୁ ଠିକ ବର୍ଷା ଆରମ୍ଭ ହେଲା।
ହୁଁ
ଇଏ ତ କଣ ଚାରିଆଡୁ କଳା ହେଇଛି ଆଉ।
ଆଜି ମେଘା ଛାଡିବନି।
ଆଜି ଛାଡ଼ିଲା ଭଳି ଲାଗୁନି।
ନା
ହଁ
ଜମା ନେଇଆକରି ହ ଗାଳୁଛି ଆଉ।
ଆଉ ରାତିରେ କଣ ପ୍ରୋଗ୍ରାମ ଅଛି?
ରାତିରେ କଣ ଆମର ବୁଣ୍ଟ ଦିଟା କିିନ୍ଧିଛି ବଟା ହବ।
ହଁ
ତାକୁ ଛଣା ହବ ଖାଇବେ ସବୁ ଆଉ ପିଆଜି କରିକିରି ଆଉ। ବୁଟ ଡାଲି ମସୁର ଡାଲି ମିଶାଇକି ତିନିଟା ହେଇଛି।
ହଁ
ହୁଁ ସେ ଛଣା ହବ। ପୁଅ ତ ଖାଇବ ନାଇ ପୁଅ କଣ ଅଳସ ପିଠା ଖାଇବ।
ନାଇଁ ଆଜି ପୁଅ କହିଛି ମୁଁ ଘରେ ଖାଇବି।
ହଁ ପସ୍ ପିଠା ଖାଇବ ନାହିଁ।
ହଁ
ଓର୍ଷ ପିଠା ଖାଇବା ନାଇଁ?
ହଁ ଅରସ ପିଠା ଖାଇବ।
ଅର୍ସ ପିଠା ଖାଇବ ଆଉ ଛଣା ଖାଇବନି?
ନା
ଓ କେଡେ ଜଡ଼ରେ ମେଘ ପକଉଛି ଗାଳୁଛି।
ମେଘ ପରା ବଦଉଚି ଏଇମି ହୋଉଚି ଆ।
ହଁ।
ଆଉ ଆଖି ଖୋଲି ହଉନି।
ଆ ଆଜି ନଈଆଡ ଯିବ ନାଇ। ହ୍ୟାଲୋ ଆଜି ନଈଆଡେ ଯିବାନାଇ?
କ କହିଲ?
ଆଜି ନଈଆଡେ ଯିବ ନାଇ।
ହଁ ନଈ ଆଡେ ବର୍ଷା ଛାଡିଲେ ଯିବା ଆଉ ଆଉ ବର୍ଷା ନ ଛାଡିଲେ। ଲେ ତ ଯାଇ ହବନି ନା।
କାଲି ଯାଇଥିଲ। ଆରେ କାଲି ଯାଇଥିଲ।
ନାଇଁ ହଁ କାଲି ଯାଇଥିଲୁ ଚଲାଚଲି ଟିକେ କଲୁ।
ହଁ।
ଓ ହୋ। ପାଣିରେ ଟିକେ ଗୋଡ ଫୋଡ ଭଲକି ଧୁଆ ଧୁଇ କରିକି ଆସିକି ପୁଣି ଚଲା ପୁରା ସ୍ପିଡ ରେ ଚାଲିକି ଆସିବୁ।
ହୁଁ।
ଉଠାଣିଆ ଆସିଛି ଯାଉଛି ବୟସ ରେ ଏପଟ ସେପଟେ ହେଇଗଲେ ଆଣ୍ଠୁ ଗଣ୍ଠି ଦରଜ ହଉଛି। ଚି ଆଉ ଡାଇବେଟିସି ଟା ଟିକେ କଣ୍ଟ୍ରୋଲ ଭିତରେ ରହିବ।
ହଁ।
ଆଉ ଡାଇବେଟିସି ଟା ଟିକେ ବାହାରି ଯାଇଛି। ଆଉ ସେଇଥି ପାଇଁ ଡକ୍ଟର କହିଛନ୍ତି ଡାଇଟିଂ କରିବାକୁ। ଆଉ ଟିକେ ଚଲାଚଲି କରିବାକୁ।
ହାଁ।
ଆଉ ଉଁ ସମୟ ନାଇଁ ଏତେ ଆଉ।